ଉଁ।
ହୁଁ କୁହନ୍ତୁ?
ହ
ହଁ ହଁ। ଆପଣ ମାନେ କିଏ କଲ କଲେ ଆପନ ନ ଉଠିବେ ତାଙ୍କର ମାଇନସ ହଉଛି। ମାନେ ଆମ ମାନଙ୍କର।
ତ ଆମର ଗୋଟେ ମାଇନସ ହେଲେ ଆମେ ଆଉ ଗୋଟେ କଲ ପାଇପାରିବୁନି ନା ସମୁଦାୟ ତିରିଶ ଟା କଲ।
ହଁ ଆପଣଙ୍କ ଆଡେ ସିଆଡେ ଗଣେଶ ପୂଜା କେମିତି କଣ ହୁଏ ସବୁ?
କଣ?
ଗଣେଷ ପୂଜା କେ
ହ୍ୟାଲୋ କଁ
କେମତି କଣ?
ହଁ ଗଣେଶ ପୂଜା ହୁଏ ମାନେ ଆମର ଅ
ଆଙ୍କର ସା
ହୁଁ କହୁଛି ଆର ଥରକ ଆମର ଏପଟେ ଗଣେଶ ପୂଜା ଟା ମାନେ ପୂର୍ବ ଥର ତିରସ୍ତ ବର୍ଷ ହେଇଥିଲା ପୁରୀ ମନ୍ଦିର କରିଥିଲେ ମାନେ ବଡ ଆକାରରେ ବଡ ଜାଗାରେ ପୁରୀ ମନ୍ଦିର କରିଥିଲେ ପୁରା ଯେ ପ୍ ଯେ ପ୍ ଯେମିତି ଦେଖିବେ ପୁରୀରେ ପୁରୀ ମନ୍ଦିର ସେମତି ଆମକୁ ଭୁବନରେ ସେମିତି ହେଇଥିଲା। ତ ୟା ପୂର୍ବ ଥର ହେଇଥିଲା ରାମ ମନ୍ଦିର। ପୁରା ବଡ ଆକାରରେ ଯେମିତି ସେଠି ସେମିତି ଏଠି ହେଇଥିଲା ସେ ପୁରା ସେମ ଟୁ ସେମ ପୁରା ଠାକୁର ପୁରା ଅବିକଳ ପୁରା ସେମ ଏକାଠୁ ଏକା ତାଙ୍କ ଆଖିଙ୍କ ଆଖି ପୁରା ଏକା ଆଉ ସେପଟେ ମୀନା ବଜାର ପଡଥିଲା। ଆଉ ଯାତ୍ରା ପଡିଥିଲା ମିଲୋଡି ହଉଥିଲା ସମସ୍ତେ ଯାଇକି ଦେଖୁଥିଲେ ଭଲ ଭଲ ହେଇଥିଲା ଆମ ଆଡେ ଗଣେଶ ପୂଜା ଟା ଭଲ ହୁଏ ଦସରା ଭଲ ହୁଏ ଗଜ ଲକ୍ଷ୍ମୀ ପୂଜ ଜା ଭଲ ହୁଏ। ଶନି ମନ୍ଦିର ଆଉ ଆପଣଙ୍କ ଆଡେ ସେପଟେ ମାନେ ସେ ଠି କଣ ଦଶହାରା ଟା ଭଲ ହୁଏ?
ହଁ
ଆପଣଙ୍କର ଆପଣ କହିଲେ ଆପଣଙ୍କର ବଙ୍ଗାଳୀ।
ହ ଆଉ
ନୁହଁ କି?
ଆଜ୍ଞା
ବଙ୍ଗାଳି ଆପଣଙ୍କର ମାନେ ଆମ ସଂସ୍କୃତି ଆପଣଙ୍କର ଇଏ ଟିକେ ଅଲଗା ଥିବ ନା। ଆପଣଙ୍କର ଏମତି କଣ ଗୋଟେ ଅଲଗା କୁହନ୍ତୁ, ଯେମିତି କିି ଓଡିଆ ସହ ପୁରା ଅଲଗା ଥିବ।
ସବୁ ଜାଗାରେ ଓଡିଶାରେ ସବୁ ଏକା। ଜିନିଷ ଏଠି ନ ଥାଏ ଆଉ ଏଠି ଦେବ ଗଣେଶ ବହୁତ ବଡ ବଡ ମୂର୍ତ୍ତିି ସବୁଠୁ ମାନେ ମାନେ ଓଶାର ସବୁଠୁ ବଡ ମୂର୍ତ୍ତି ଭୁବ ନେଶର ରେ।
ଉଁ ହୁଁ
ବହୁତ ଉଚ୍ଚା ଯାଏ। ପୁରା ଏ ରେ
ହଁ ଭଲ ଏପଟେ ଯେମିତି ଆମର ବି ସେମତି ମାନେ ଗ ଜଲକ୍ଷ୍ମୀ ପୂଜା ଟା ଫେମସ ଏବଂ ଆଠ ଦିନ ସାତ ଦିନ ଯାଇକି ଆଠ ଦିନ ଯାଏ ଏମିତି ହୁଏ ତା ପୂର୍ବରୁ ପନ୍ଦର ଦିନ ଆଗରୁ ଦେ ଚାଲିଥାଏ ତାର ପୁଣି ପାଉଛନ୍ତି। ପର୍ଯ୍ୟନ୍ତ ସେ ବାଣିଜ୍ୟ ମେଳା ମିନା ବଜାର। ଯାତ୍ରା ଦେକି ରହିଥାଏ ସେ ଠାକୁର ତ ସାତ ଆଠ ଦିନ ରୁହନ୍ତି। ଆଉ ନ ଜତିନି ଜଣ ଭସାଣୀ ଆଣି ଗୋଟେ ପରେ ଗୋଟେ ମେଢ ଏମିତି ଏ କେତେଟା ମେଢ ଥିଲା ଆର ଥରକ ଛ ପନ ଟା ମେଢ଼ ଥିଲା ବଡ଼ ଗାଁ ନା। ବଡ ଇଏ ନା ସହରର ସେଠି କା ତ ଭଲ। ସମସ୍ତେ ପୁଣି ଦେଖନ୍ତି ଏତେ ସମସ୍ତେ ପାଗଳ ଯେ ମାନେ ମାନେ ମେଢ ଦେଖିବାକୁ କି ଭସାଣି ଯେଦିନ ସେଦିନ ଘରେ ଲୋକମାନେ ଖାଇବା ବି ଠିକ ସେ କରନ୍ତିନି। ଯାହା ହେଲା ସେ ଯାହା ଅଛି ସେଟା ଖାଇଦିଅ ଦେଖ ଏତିକ ଏନଜୟ କର ଦେଖ। ତ ସବୁ ସବୁ ଲୋକ ସେଇଆ ଆମ ଆମ ବାଟରେ ଯେତେବେଳେ ରୁହନ୍ତି ମୁ ଅଁ- ତାର ପିଇସିି ର। ତାଙ୍କର ବି ସେମିତି ମାନେ କେହି ବି କରନ୍ତିନି ସେମାନେ ସବୁ ମିଶିକି ଆମେ ଯାଉ ଦେଖ୍ ଖି ଅ-ଆଉ ଏଠି ଆମର ରାଜମହଲ ଜାଣିଥିବେ ଅଛି ମାନେ -ମାନେ ଏପଟ୍ ସାଇଟ୍ ରେ ରାଜମହଲ ସେଠି ବିଭିନ୍ନ ଭିନ୍ନ ଜିନିଷ ଅଛି ଯାଆନ୍ତୁ ଆପଣ ଦେଖିବେ ଥରେ ଆସନ୍ତୁ ବୁଲିକି ଦେଖିବେ ରାଜମହଲ୍ ଟା କେତେ ଆପଣଙ୍କୁ ଠିକ୍- ମାନେ ଭଲ ଲାଗୁଚି ପୁଣି ଏପଟେ ଅଛି ଜ ତନଗର ଜାଣିଥିବେ ସେଠିରୁ -ସେଠି ଗୋଟେ ସୁଳଙ୍ଗ ଏବେ ସେଟା ମାନେ -ମାନେ ବର୍ଷା ହେଇଚି ନା ଆ-କଉଠିକା ପୋକଜୋକ ଥିବ କି ସାପ ଥିବ ନହେଲେ ସୁଡ଼ଙ୍ଗ କୁ ଆପଣ ଏପଟୁ ଯଦି ମାନେ ସେପ୍ ସେପର୍ଯ୍ୟନ୍ତ ଥିବେ ଆପଣ ଏପଟୁ ଚିଲେଇବେ ଏ-ଏ- ଏତେ ବାଟ୍ ଟ ଡିଷ୍ଟାନ୍ସ୍ କିନ୍ତୁ ଆପଣଙ୍କୁ ଶୁବିବ ସେ କଥାଟା। ଯାହା ବିି ଆପଣ କହିବେ ଆପଣ ତାଙ୍କୁ ସେ ଶୁବିବ। ତ ସେଇ ବାଟେ ବି ଆପଣ ଚାହିଁଲେ ଯାଇ ବିି ପାରିବେ ସଫା ସଦେଇଲି ସେ ଜାଗା ସଫା ବି ହଉଚି ସୁଡ଼ଙ୍ଗ। କିନ୍ତୁ କେହି ଲୋକ ଯିବାକୁ ଏତେ ଇଏ କରନ୍ତିନି କାରଣ କଣ ଅଛି ନା ଆମେ ସିନା ସେ ଜାଗା ଟା ସଫା କରିବା କିନ୍ତୁ ସେ ଭିତରୁକୁ ଯିବାକୁ କଉଠି ସାପ, ଚମ୍ପେଇ ନୁର ଯାହା ହେଲେ ବି କିଛି ତ କିଛି ଥିବ ନା ଏଡେ ବଡ ହେଲାଉକୁ ଗୁମ୍ଫା ରେ ଏକା ସେଠି ରାଜମହଲ
ସେରା କଉ ଗୁ ମ୍ଫା ଟା?
ମାନେ ଗୁମ୍ଫା ନାଁ କଣ?
ନା ଏଟା ହଉଚି ସୁଡଙ୍ଗ ମାନେ ଆମ ରାଜା ନଅରରୁ-ମାନେ ରା-ରାଜାଙ୍କ ନଅର ରୁ ଜତନ୍ ନଗର ପର୍ଯ୍ୟନ୍ତ ଗୋଟେ ଅଛି ଜତନ୍ ନଗରର ଗୋଟେ ଷ୍ଟୋରି ଅଛି ଜାଣିଚନ୍ତି ନା ଜାଣିନାହାନ୍ତି ମାନେ ଆମ ଢେଙ୍କାନାଳ।
ହୁଁ- ନାଇଁ। ଜାଣିନି।
ଯଉ ଅ-ମାନେ ସେଠି ମାନେ ବହୁତ୍ ମାନେ ଆମର ଯିଏ ରାଜା ଥିଲେ ଆମ ଯଉଠି ଯଉ ରାଜା ଥିଲେ ମାନେ ଢେଙ୍କାନାଳ ରାଜା ପରୁସ୍ ମାନେ ଏମାନେ ଯିଏ ଥିଲେ ସିଏ ସବୁ ଲୋକକୁ ବହୁତ୍ ଖଟଉଥିଲେ। ମାନେ ପୁରା ଯେନ୍ତି ହାତୀ ସେ ହାତ୍-ମାନେ ପଶୁକୁ ଏମିତି ଖଟଉଥିଲେ ଯେ ହାତୀ ସେ ହାତୀ ମାନେ ବି କାନ୍ଦୁଥିଲେ। ହାତୀ ସେ ଗାଈ ସମସ୍ତେ କାନ୍ଦୁଥିଲେ। ତ ମଣିଷ ମାନେ ଟିକେ ଯଦି କଉଠି ଭୁଲ୍ ହେଇଗଲା ସେ ଡାରେକ୍ଟ ସେମାନଙ୍କୁ ମାର୍ ଦଉଥିଲେ ସେଠି ଗୋଟେ କୂଅ ଥିଲା ଏବେ ବି ସେ କୂଅ ଅଛି। ଡାଇରେକ୍ଟେ ସେଠିକି ପେଲିଦେବେ ଆଉ ସେଟା ଦେଇଦେବେ ମାନେ ଢାଙ୍କୁଣୀ ଦେଇଦେବେ ସେଇଠି ସେ ପିଇକି ମରିଯିବ ଦି ଦିନି ରେ ସେ ମରିଯିବ ଦି ଦିନିରେ ସେତକୁ ନଥିଲା ପାଣି। ଶୁଖିଲା ଇଏ ତ ସେ ଦି- ଦି -ତିନି ଦିନିରେ ସେ ମରିଯିବ ସୁଖ୍-ଇଏରେ। ଏବେ ସେଟା ପାଣି ଫାଣି ହେଇଗଲାଣି ଇଏ ନାହିଁ ଆଉ ଯଉ ରହିଲା ସୁଡ଼ଙ୍ଗ ସେଇ ବାଟରେ ଏଁ-ଯାଆନ୍ତି ସବୁ ଗୁପ୍ତ କାମ ହୁଏ ତ ମଝିରେ ଥରେ ସେ ଯଉ ତାଙ୍କର ରାଜା ତାଙ୍କ ଆଁ -ପୁଅ କୁ ସବୁ ଦାୟିତ୍ଵ ଦେଇକି ଯାଇଥିଲେ ଯେ ତମେ ଏଇ କାମଟା କର ମୁଁ ଯାଉଚି ଅନ୍ୟ ରାଜ୍ ରାଜ୍ୟ କୁ ଅଧିକ ରାଜ୍ୟଟୁ ମାନେ ଆଉ କିଛି ଇଏ କରିକି ସୁନା ଇଏ ଧରିକି ଆସିବି ତ ଇଏ ସେଇ ଟାଇମ୍ ରେ ଶାସନ କରିଥିଲେ ତ ଏଇଟା ସେ ଯଉ ଟାଇମ୍ ରେ ନଥିଲେ ଇଏ ସେଇ ଟାଇମ୍ ରେ ସେ ସୁୁରଙ୍ଗରେ କିଛି କିଛି କାମ କରିଲେନି ସେ ଲୋକ ଆ-ମାନେ ସେ ଲୋକ ମାନଙ୍କୁ କିଛି କଲେନି କିନ୍ତୁ ଯେ ତଉ କୁ ରାଜା ଆସିଲେ ସେ ଜଣେ ଋଷିକୁ ନେଇକି ଆସିଥିଲେ ତ ସେ ଅଭିଶାପ୍ ଦେଲେ ଯେ ଏ-ଯିଏ ସବୁ ଏଇ କାମ ଠକାମି ରେ କରିଚି ଯଦି ସେ ସବୁ ପଥର ପାଲ୍ଟି ଯିବେ। ସେମିତି ଆମ ଦେଖିବା ଆସିକି, ସେମିତି ଯାଉଥିବ ହାତୀ ସେଇଠି ପଥର ପାଲଟି ଯାଇଛି। କୋଉଠି ମଣିଷ ଠିଆ ହେଇଥିବ ସେ ପଥର ପାଲଟି ଯାଇଛି କିଏ ପନିକି କାଟୁଥିବ ଉପର ମହଲା ମାନେ ଦି ମହଲା ସେଠି ଶହେ ଅନେଶତ ବଖରା ଗୋଟେ ବଖରାରେ ଦେଖିବ ତାଙ୍କ ଜିନିଷ ପତ୍ର ସବୁ ଅଛି। ମାନେ ମାନେ କଅଣ ହେଟା ସେଠି ଘୋଡ଼ା ଘୋଡା ଗୋଟେ ଜାଗାରେ ଦେଖିବେ ସେ ବନ୍ଧା ହେଇଛି ସେମିତି ବନ୍ଧା ହେଇକି ଥିବ ସବୁ ପଥର ପାଲଟି ଯାଇଛି ଯେମିତି ଆପଣ ଭାବିବେ ହଁ ତା ହାତ ତିଆରି ନୁହଁ। ସେଟା ହଉଛି ସତରେ ରିଅଲରେ ମାନେ ଜିନିଷଟା ଯୋଉଟା କି ପଥର ପାଲିଟି ଯାଇଛି ଆଉ ରାତିରେ ସେଠି ବହୁତ ମାନେ ବହୁତ ଲୋକଙ୍କର ଚିତ୍କାର ଶୁଭେ କଣ ପାଇଁ ନା ସେଠି ବହୁତ ଲୋକଙ୍କୁ ସେ ମାରିକି ପକେଇଛନ୍ତି ନାଙ୍କ ଅତୁପ୍ତ ଆତ୍ମା ତ ସେ କୂଅକୁ ଯେମାନେ ମରିବାକୁ ଯେ ମରିବାକୁ ଯାଉଥିବ ବି ସେମାନେ ବହୁତ ମାନେ ସୁଇସାଇଡି କେସ୍ ବି ସେଇଠି ହେଇଛି ଆତ୍ମହତ୍ୟା ବି ବହୁତ ହେଇଛି। ଏବେ ବି ହଉଛି। ମାନେ ଯେ ଧନ୍ୟ ଅ ସୁଇସାଇଡି କରିବାକୁ ଚାହିଁଲା କି ମରିବାକୁ ଚାହିଁଲା ସେଇ ଜାଗାଟାକୁୁ ଯାଆନ୍ତି ହାରି। ସେ କୂଅକୁ ଡେଇଁପଡ଼ନ୍ତି ଏବେ ବି ସେ କୁଅକୁ କେମିତି ଡିଅନ୍ତି କେଜାଣି? ମୁଁ ଭାବିଲା ଓଲୁକୁ ମତେ ଖାଲି ଡର ଲାଗୁଛି। ଦେଖଆକୁ ଯାଆନ୍ତି ନହେଲେ ଉପରୁ ତଳକୁ ଖସିଯାନ୍ତି ଏଇଟା ଗୋଟେ ଆ ମାନେ ପେସ୍ ସେଇ ଗଲା ଏଇଠି ଯାଇକି ବୁଲିକି ଆସିବ କିନ୍ତୁ ଡର ଲାଗିବ। ଛୋଟ ଛୁଆକୁ ନିଅନ୍ତିିନି ନେବା କଥା ନୁହଁ। ଏପର୍ଯ୍ୟନ୍ତ ମୁଁ ମାନେ ଆମ ଏରିଆ ହେଇକି ମୁଁ ଏପର୍ଯ୍ୟନ୍ତ ଯାଇନି କି ମତେ କେହି ଛାଡନ୍ତିନି। କି ଆଉ ସାଙ୍ଗ ମାନଙ୍କ ଏମିତି ବାହାରିଥିଲୁ ସବୁ ଯିବୁ ବୋଲି। ସେ ଜାଗାକୁ ସେଟା ଆକଚୁଆଲି ହେଇଗଲାଣି ଲଭର୍ସ ମାନଙ୍କ ପ୍ଲେସ୍ ମାନେ ଏଇଟା ଜଙ୍ଗଲ ହଁ ମାନେ ଇଏ ଝିଅପିଲାଙ୍କର ଆନ ଝିଅପିଲାକୁ କହୁଛି ମାନେ କିଛି ଦେଖା ହେବଟା ସେଟା ହଉଛି ପୁରା ଢେଙ୍କାନାଳ ଠୁ ପୁରା ଦୂରରେ। ପୁରା ପାହାଡ ଉପରେ ଏଇଟା କହିବାକୁ ଗଲେ ଆଉ ସେଠି ପୁରା ବେଶି ପୁଅ ଝିଅ ହିଁ ଏବେ ଗଲେଣିହାରି ତ ସେମାନେ ଡରୁଛନ୍ତି କି ଡରୁନାହଁନ୍ତି ଭଗବାନ ଜାଣିଥିବେ? କିନ୍ତୁ ନର୍ମାଲ ଲୋକ କେହି ଯାଆନ୍ତିନି ଯେ ଯଦି ଯିବେ କି ବୁଲିବାକୁ ଯାଆନ୍ତିହାରି ଦେଖିନାହାନ୍ତି ଯେମିତି ଆମେ ଥରେ ବି ଯାଇନୁ କେହି। ବାବାଙ୍କୁ କହି କହିବି ବାବା ନଉନାହାନ୍ତି।
ଆଉ
ଦେଖିବା ଯେବେ ଯିବି ଆଉ ଆମ ଘରେ କିଛି ଗୋଟେ କଥା କହିବେ ହଁ ଆମେ ଏଟା ବୁଲିଯିବୁ ସେମାନେ ସବୁ କହିବେ ବାହାଘର ପରେ ତମେ ଯିଏ ଯୁଆଡେ ଯାଉଛ ବାହାଘର ପରେ ଯାଓ ବୁଲି ତ ସେଇ ଆଉ କେହି ଆମେ ଯାଇପାରୁନୁ ଏ ପର୍ଯ୍ୟନ୍ତ ଆମ ଘରୁ କେହି ଯାଇନାହାନ୍ତି ଝିଅ କିଏ ଯିବ? ଆଉ ଯୋଉଠି ବଡ ଫ୍ୟାମିଲି କି ସିଙ୍ଗଲ ଫ୍ୟାମିଲି ସେଠି ଯାହାର ଭାଇ ଭାଇଥିବେ ଛାଡିବେ କି ସେମାନେ ସବୁ ଜାଣିଛନ୍ତି ନା ପୁଅ ପିଲା ସେ ରିଅଲ ଫ୍ୟାକ୍ଟ ଟା ଜାଣିଥାନ୍ତି କଉଟା କଣ କଣ ଘଟିବ ତ ସେଥିପାଇଁ ସେମାନେ ଛାଡ଼ନ୍ତିନି ଆଉ।
ନା ଗୁରୁବାର ଉପରେ?
ଆପଣ କଣ?
ଜୟ ଜଗନ୍ନାଥ ଆମର
କଣ ଖାଇବେ ଏବେ?
ସବୁ ତ ଅଛି ଆପଣ ଜାଣିଛନ୍ତି? କେବେ ଆସିଛନ୍ତି? ବୁଲିବା ପାଇଁ
ନାଇଁ ନାଇଁ ମୁଁ ଛୁଆ ବେଳେ ଯାଇଥିଲି ସେଇ ଯୋଉ ଖଣ୍ଡଗିରି ଉଦୟଗିରି ଆଉ ମୋର ମନେ ବି ନାହିଁ।
ଯୋଉ ସାଫେ
ମୁଁ ଏପର୍ଯ୍ୟନ୍ତ ଯାଇନି ଦେଖି।
ବହୁତ ଭଲ।
ଡୋରି ଲାଗିିନି ମୋର।
କି ଜାଗାର ମାମା କେତେବେଳେ ମନା କରୁଛନ୍ତି କେତେବେଳେ ମୁଁ ମନା କରୁଛି କେତେବେଳେ ଘର ଲୋକ ମନା କର ତ ଯେମିତି ହେଲେ ବି କୋ-କ-କୌଣସି ଗୋଟେ ଇଏ ରୁ ବନ୍ଦ ହେଇଯାଏ ଯାଇପାରୁନା ଆମେ।
କି ପୁରୀ ପାଇଁ
ଯୋଉ କୁହନ୍ତିନି ତାଙ୍କର ସେ ଯୋଉ ପର୍ଯ୍ୟନ୍ତ ଡାକି ନାହାନ୍ତି ସେ ପର୍ଯ୍ୟନ୍ତ ତାଙ୍କୁ ଦେଖି ଦେଖିବାକୁ କେହି ବି ଯାଇପାରିବେନି ସେଇଭଳିଆ ଆଉ
ସେ ଯେ ପାଣ୍ଡୁ
ଖାଇବେ।
ଡୋରି ଲାଗିନି। ହୁଁ।
ହୁଁ ଆପଣ ଏବେ କଣ ଖାଇବେ?
ହୁଁ
ଭାତ ଖାଇଥିଲେ? ନା କଣ କହୁଛନ୍ତି? ଓ!
ଭାତ ଖାଇକିରି ଅଫିସକୁୁ ଯାଏ। ହଁ ସାଡ଼େ ନଟା ବେଳକୁ
ହଁ ହଁ ହଉ ଆଉ ମୁଁ ଆପଣଙ୍କୁ ପୁଣି ପରେ କରିବି ଆଉ।